ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର।
ହଁ ମ୍ୟାଡାମ ନମସ୍କାର କଣ କରୁଛନ୍ତି।
ଏଇ ବାହାରେ ଏଇ ଛାତ ଉପରେ ଟିକେ ବୁଲୁଛି ଆଉ।
ପବନ ବି ହଉଛି ନା ଏବେ ଟିକେ।
ପବନ ହଉଛି ରହିଯାଉଛି ଏମିତି ହଉଛି ଆଉ।
ଉପରେ ଯାହା ହେଲେ ବି ଟିକେ ଥଣ୍ଡା ଲାଗୁଛି ବାପରେ ବାପ ଦିନ ଯାକ। କ ମାନେ ଯୋଉ ବିରକ୍ତ ଲାଗୁଛି।
ହଁ।
ଏ ଗରମ ମା ବହୁତ ଗୁଳୁ ଏଇ ବର୍ଷ ତ ବହୁତ ହଉଚି ମାନେ। ଅ ସବୁ ବର୍ଷ କଥା ଅଲଗା କିନ୍ତୁ ଏଇ ବର୍ଷ ବେଶୀ ହଉଛି।
ଗୁଳୁ ଗୁଳି ମାନେ କୁହନି ଲାଗୁଛି ଯେମିତି ଅଂଶୁଘାତ ହେଇଯିବ ଆମକୁ। ଘରେ ରହିକି ବି ଯେମତି ଲାଗୁଛି ଅଂଶୁଘାତ ହେଇଯିବ।
ହଁ ବା ବହୁ ମାନେ ବହୁତ ବିରତ ବେଶୀ ଟାଇମ। ରାତିି ଟାଇମ୍ ଟା ଆଉ ଦିହିପହର ଟାଇମ୍ ଟା। ସେଥିରେ ବି ସେମିତି ମାନେ କଣ କହିଲେ ଅ ମାନେ ଶୋଇ ବି ହଉନି।
ହଁ।
ଯେ ଏସି ଫେସି ଅଛି ଟିକେ କବାଟ ଝରକା ଦେଇ ଦେଲା ପରେ କୁଲର ଆଉ ଏଇ ଫ୍ୟାନ୍। କିଛି ବି କାମ କରୁନି।
ହଁ ଭାବନ୍ତୁ ଆମେ ଘରେ ରହିଛୁ। ଯୋଉ ଯୋଉମାନେ ବାହାରକୁ ଯାଉଥିବେ କେତେ ତାଙ୍କୁ କଷ୍ଟ ହଉଥିବ ଆସିବାକୁ। ପାଇଁ କିଛି ଲୋକ ତ ମୁଁ ଦେଖିଛି ରାସ୍ତା ଘାଟ ତଳେ ଛାଇ ରେ ଠିଆ ହେଇଯାଉଛି। କିଛି ସମୟ ତାପରେ ଯିବା ଆସିବା।
ତାପରେ ଆଉ ଗୋଟେ କଥା ମାନେ ପୁଅ ପିଲା ମାନେ ବି ଯୋଉ ମାନେ ମାନେ ସେ କଥା କହୁନି। ଚାକିରୀ ବାକିରିୀ ତ ଅଲଗା କଥା ଯୋଉମାନେ ଉଁ ମିସ୍ତ୍ରୀ କାମ କରୁଛନ୍ତି। ନ୍ତି ସେମାନେ ବହୁତ କେତେ ଖରା ସେ ଯୋଉ ଛାତ ଭାତ ଉପରେ ଚଢିକି ଯୋଉ ଇଟାରେ ଘର ଉଠ ହଉଛନ୍ତି ଯେ ତ ଭିତର କାମ କରୁଛି ସେଇଟା ତାଙ୍କ କଥା ଛାଡ। ଯୋଉ ଯିଏ ଉପର କାମ କରୁଛି ସେମାନେ କେତେ କଷ୍ଟରେ କରୁଥିବେ।
ବହୁତ କଷ୍ଟ ହଉଥିବ କିନ୍ତୁ ଆକ୍ଚୁଲି ସେମାନଙ୍କୁ ଓଦା ଗାମୁଛା ପାଣି। ବୋତଲ ପାଣିି ସଫିସିଏଣ୍ଟ ପିଇ। କି ଯାହାର ମାନେ କୁହନ୍ତୁ ଯାହାର ବ୍ଲଡ ପ୍ରେସର ଥିବ ସେମାନେ କାମକୁ ଜମା ବିଲକୁଲ କରିବା କଥା ନୁହଁ ହେଲେ କିୁ ପୋଟ ପେଟ ବୋଷିବା ପାଇଁ ତାଙ୍କୁ କରିବାକୁ ପଡୁଛି କିନ୍ତୁ। ଦେଖଥିବେ ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ଲୋକ କାମ କରୁ କରୁ ଟଳି ପଡୁଛ ଚନ୍ତି, ମାନେ ବହୁତ କଷ୍ଟ ଲାଗୁଚି ଶୁଣିଲା ବେଳକୁ ଦେଖିଲା ବେଳକୁ।
ସେ ଅଂଶୁଘାତ ହେଇଯାଉଚି। ତାପରେ ବୁଢା ବୁଢୀ ଏଇ ବୟସରେ ଅବଶ୍ୟ ଯାହାର ଏସି ଫେସି ଅଛି ବୁଢା ବୁଢୀ ହଁ କିଛି ସ ମାନେଙ୍କେ ରହିଗଲେ ଯୋଉ ମାନେ ବୟସ ପୁରା ହେଇଗଲାଣି ଆଉ ଆଉ କମ୍ ଏଜ ଲୋକ ଲୋକଙ୍କ କଥା ଛାଡ ଯାହାର ବୟସ ହେଇଗଲାଣି ସେମାନେ ବି ସେମିତି ବହୁତ ମାନେ ହଇରାଣ ହଉ ଥିବେ, ତାଙ୍କୁ ବିଚଳିତ ଲାଗୁଥିବ ପୁରା ଏତେ ଗରମ। ଗରମ ମାନେ ଅସହ୍ୟ ଗରମ ଏଥର। କ ଏତେ ଏମିତି ଗରମ ମାନେ ବର୍ଷା ବି ବର୍ଷ ସେମିତି ହେଇଚି। ଶୀତ ବି ବର୍ଷ ଏମିତି ହେଇଚି କିନ୍ତୁ ଖରା ବି ତା
ତା ଆଠୁ ଡବଲ ଖରା ହଉଛଚି ଆମ୍ ଆମର କହୁଥିଲେ ନା ରଜ ଭିତରେ ମୌସୁମୀ ଆସିବ ବୋଲି କିଛି ଛି ମୌସୁମୀ ଫସୁମୀ କିଛି ଦେଖା ନାହିଁ, ଟାଇଁ ଟାଇ ଖରାକୁ ଗୁଳୁ ଗୁଳି।
କିଛି ବି ନାହିଁ। ଏମିତି ଯଦି ଆଉ କିଛି ଦିନ ହବ ସତରେ ଲୋକମାନଙ୍କୁ ଅଂଶୁଘାତ ହେଇଯିବ।
ହଁ ଲୋକମାନେ କେମିତି ବଞ୍ଚିବେ କେମିତି କଣ କରିବେ ମତେ କହିଲେ ଯେତେ। ଏବେ ଗୋଟେ ଗାଁ ଜାଗାରେ ଆମେ କହୁଚୁ ପାଇପ। ରୁ ଏବେ ପାଣି ବି ଆସୁନି, ଏୟାର ଖସି ଯାଉଚି, ବହୁତ ଟାଇମ ମାରି ସା ସାଇଲା ପରେ ଯାଇ ପାଣି ଉଠଉଚି।
ତାପରେ ଖରା ଦିନେ ପାଣି ପୋବ୍ଲେମ ତାପରେ ଲାଇନ୍ ବେଶୀ ସେଥିରେ ଲାଇନ ବହୁତଥର କଟୁଥିବ, ଆମର ସିନା ଉଁ ଧରିନିଅ ଜିଏ ସ୍ ସହରାଞ୍ଚଳରେ ରହୁଛି ତା ଲାଇନ ଟା ଟିକେ କମ କଟୁଥିବ ଯେ ଗାଁ ଅଞ୍ଚଳରେ ରହୁ ତାଙ୍କ ଲାଇନ୍ ତ ବହୁତ କଟୁଛି ନା। ଏଇ ଲାଇନ କଟାରୁ ମନେପଡିଲା, ମାନେ ଗାଁପଟେ ମୁଁ ଯେତକି ଦେଖିଚି ଅଁ ଯେତେବେଳେ ଆମ ଗାଁ କୁ ଯାଏ ମୁଁ, ତାଙ୍କର ଗୋଟେ ଟାଇମ ଥାଏ ଯେ ଏଇ ଟାଇମରେ ଏଇ ଟାଇମ୍ ରେ ନିହା
ନିହାତି ଲାଇନ କଟେ, ଆଉ ଦେଖିବେ ରାତି ଅଧେରେ ଉ ଲାଇନ କଟି ଯାଇଥିବ। ଲୋକ କୋଆଡେ କୁଆଡେ ମାନେ ବାଚାଳ ହେଇଯାଆନ୍ତି କିଏ କୋଉଠି ପିଣ୍ଡାରେ ଶୋଇଲାଣି, କିଏ କୋଉଠି ଗୋଟେ ଛାତ ଉପରେ ଶୋଇଲାଣି।
ଆ ଏମିତି ଲାଇନକଟେ, ଆ ହଁ ଆମର ବି ଆମ ଗାଁରେ ବି ସେମିତି ହୁଏ ମାନେ ଗୋଟେ ଯୋଉ କୁହ ଥାଏ ମାନେ ଚାନ୍ଦିନୀ ଟାଇପର ଥାଏ। ତ ସେ ଚା କୁହଟା ଗେଟ୍ ପକା ହେଇଯାଏ ସେଇ ଉଁ କୁହକୁ ଗେଟ୍ ପକା ଯିବ କାଳେ କିଏ ମାନେ ଖୋଲିଦବକି ଗେଟ୍ କେହି ଖୋଲି ପାରିବେନି ହଁ, କିନ୍ତୁ ତାକୁ ଚାବିପକା ହେଇଯାଏ ରାତିରେ, ନହଲେ ତାକୁ ଗେଟ ରେ ଗୋଟେ ଲୁହା ଥାଏ, ସେ ଲୁହାଟାକୁ ଏମିତି ସେ କଣଭିତରେ ଦେଇିଦିଅନ୍ତି। ତ ତା ଚାରିପଟାକ ଯେମତି, ସମସ୍ତଙ୍କର ଗୋଟେ ଟାଇମ ଥାଏ ଯେ ଏଇ ଟାଇମରେ ଲାଇନ କଟିଯିବ। ସେତେବେଳେ ସମସ୍ତେ ପୁରା ପ୍ରି ପେର ହେଇଯାଇଥିବେ ଲାଇନ କଟିଯିବ ମାନେ ସନ୍ଧ୍ୟାବେଳୁ ସମସ୍ତେ ସପ ଯାହାର ଯାହା ଥିବ ସବୁ ନେଇକି ପାରି ଦେଇଥିବେ, କାହିଁକି ନା ରାତିରେ ସେ ଶୋଇବେ। ଆଉ ଏ ଏତେ ଗରମ ହୁଏ, ଆଉ ଲୋକମାନେ ସହି ବି ପାରନ୍ତିନି ସବୁ ବାହାରେ ଶୁଅନ୍ତି। ଏବେ ସିନା ବାହାରେ ଶୋଇବା ସମ ସେ ନେ ନେ ଦାଣ୍ଡ ପିନ୍ଧା, ଯୋଉ ସ୍ତ୍ରୀ ଲୋକମାନେତ ଚାନ୍ଦିନୀରେ ଯାଇକି ଶୋଇପାରିବେନି ନା କିନ୍ତୁ ଆଗରୁ ଗାଁମାନଙ୍କର ଚାନ୍ଦିିନଥିଲା ସେମାନେ ଶୋଉଥିଲେ। ତ ଆଉ ପୁଅପିଲା ମାନେ ଏମିତି ତାଙ୍କର ସେ ସେଇ, କୂହ ହୁଡା ଏମିତି ସବୁ ଏଇଥିି ଶୁଅନ୍ତି।
ହଁ ପୁଅପିଲାମାନେ ଆମର ଗାଁ ରେ ଯୋଉ ସ୍କୁଲଫୁଲ ଘର ଥାଏ କି ଠାକୁର ପ୍ରଣୀ ହେଲା ସେଠିବି ଯାଇକି ଆମର ଶୁଣନ୍ତି ଆମର ଘର ନଈ ପାଖରେ ମହାନଦୀ ଯାଇ ସେପଟେ ସେଠିବି ଯାଇକି ଶୁଅନ୍ତି ସବୁ, କି ନଈବନ୍ଧରେ ଯାଇ ବସନ୍ତି ମୋର ଏବେ ବି, ଏବେ ବି ଲୋକ ଯୋଉମାନଙ୍କର ମାନେ ତର ଅ ଏବେ କଣ ସବୁ ହେଇଗଲାଣି ଇନଭଟର ହଁ ଏ ଯୋଉମାନଙ୍କର ଇନଭଟର ନାହିଁ ହଁ ଯୋଉମାନଙ୍କର ନାହିଁ ସେଇମାନେ ବହୁତ ହଇରାଣ ହଉଛନ୍ତି ନା। ମାନେ, ଆ ଏବେ କହିଲେ ଯେ ଆଜି କାଲିକା ଯ ଛୁଆ ଗୁଡାକ ସେମାନେ ବି ବହୁତ କଷ୍ଟ ପାଉଛନ୍ତି କରେଣ୍ଟ ଯିବାରୁ।
ଛୋଟ ଛୁଆ ହଁ, କିନ୍ତୁ କଣ କରିଆ ମ୍ୟାଡମ୍? ସବୁଆଡ଼ିକି ଦେଖିଆକୁ ବି ପଡ଼ୁଛି ଅବଶ୍ୟ ତାଙ୍କମାନଙ୍କର କିଛି ଭୁଲ ନାହିଁ, ତାପରେ ଆଉ ଗୋଟେ କଥା ବିନା କାରଣରୁ ବି ଜଣେ ଜଣେ ଅଛନ୍ତି ଲାଇନକଟ କରୁଛନ୍ତି, ଆଉ ଜଣେ ଜଣେ କାରଣ ଥାଇ କି ବି କାରଣ ଥିଲେ କିଛି ଅସୁବିଧା ନାହିଁ, କାରଣ
ପବନ ହଉ ନହଉ, ଘଡଘଡି ନ ହଉ ସେ ଲାଇନ କାଟିିକି ଥୋଇ ଦଉ ଚନ୍ତି ଦି ଘଣ୍ଟା ତିନି ଘଣ୍ଟା, ଏମିତି କାହିଁ କର ତୁମେ ହଁ ଦେଖିବ ଜାଗା ଦେଖିବ ହଁ ହଁ ଘଡଘଡି ଜୋରରେ ହେଲା, ବର୍ଷା ଜୋରେ ହେଲା କି ବିଜୁଳି ମାଇଲା ଆମେ ଲାଇନ ଟା କଟଦବା। କିଛି ନାହିଁ ତମେ ଲାଇନ କାଟିଦବ ମେଘ ଆସିକି ବାଦଲ ଭାଙ୍ଗିକି କଟିପଳଉଚି ତମେ ଲାଇନ କାଟିକି ଥୋଇଦଉଛ, ଲୋକ କେତେ ହଇରାଣ ହଉଚନ୍ତି ନା!
ଗୋଟେ ଗୋଟେ ଜାଗାରେ ପାଣି ମାନେ, ଅ ମାନେ କଣ କରୁଛନ୍ତି କହିଲେ ଦି ଦିଟା ମାନେ ଘ ଘର ପିଛା ଦି ଦିଟା ପାଣି ନଉଛନ୍ତି ଦିଟା ଗୋ ଟେ ପୁରା ବାଣ୍ଟିକି ପାଣି ନଉଛନ୍ତି ଗୋଟେ ଗୋଟେ ଗାଁ ରେ। ମାନେ ବହୁତ ବାଣ୍ଟିକି ନଉଛନ୍ତି ପାଣି ଯେ ପାଣି ମାନେ ଆସୁଛି ଯୋଉ ଗମେଣ୍ଟ ପାଣି ଆସୁଛି ତ ସେ ପାଣି ସୁବିଧା ତାଙ୍କ ଗାଁ ରେ ନାହିଁ ଆଉ ଏଇ ଖରା ଦିନେ ତ କୂହ ଆଉ ନଳ କୂହ ଏରା ସ ବୁ ଶୁକିଯାଉଛି ନା ତ ସେ ଥିପାଇଁକା ସେ ବାଣ୍ଟିକି ବି ପାଣି ନଉଛନ୍ତି ମୁଁ ଦେଖିକି ଆଶ୍ଚର୍ଯ୍ୟ।
ହଁ ବାଣ୍ଟିକି ପାଣି ନେବେନି ବହୁତ କଷ୍ଟ ନା। ଆମର ଏଇଥିରୁ ଜାଣି ପାରୁନ ମେୟାର ଯୋଉ ନଉନି ଖସେଇ ଦଉଛି ପାଣି କି ଆମେ କେତେ ମାରି ମାରି ଟ୍ୟୁବ୍ ବଲ୍ କୁ ତା ଉପରେ ଯାଇଁ ପାଣି ଉଠୁଛି, କହିଲେ ମତେ ତାହେଲେ ଭାବନ୍ତୁ ବାହା ରେ ଭାବୁନାହାନ୍ତି କଣ କରୁଥିବେ ଲୋକ? ଏଇଟା ତ ଆମର ଗଲା ଗାଁ କଥା ଅ ଟାଉନ ଫାଉନରେ ଲୋ କ କେତେ ହଇରାଣ ହଉଥିବେ?
ତାପରେ ଆଉ ଗୋଟେ କଥା ଟାଉନରେ ବି ଟିକେ ସୁବିଧା ରହୁ ଛି କାହିଁକି ନା ସମସ୍ତେ କିଏ ଯେ ମାନେ କଣ କହିଲ ବୋରିଂ କରିଦଉଛନ୍ତ ନ୍ତି ତାପରେ ପାଣି ବି ଗଭର୍ଣମେଣ୍ଟ ପାଣି ବି ଟାଉନ ଜାଗାରେ ବି ଠିକ ଠାକ ଅଛି। ତାପରେ ଲୋକମାନେ ପ୍ରାଇଭେଟରେ ପାଣି ଆଣୁଛନ୍ତି ସେ କଥା ଛାଡ କିନ୍ତୁ ଏଇ ଟାଉନରେ ବି ଅଛନ୍ତି ଯେ ଉଁ ଗରିବ ଗରିବ ଲୋକ ପାଣି ବି ପାଉନାହାନ୍ତି ତାରେ ପାଣି ପା ହଁ ବସ୍ତି ବାସିନ୍ଦା ହଉ କି ଯିଏ କୌଣସି ଗାଁ ଗହଳି ହଉ ମୁଁ କହୁନି ଯେ ସମସ୍ତଙ୍କ କଥା କିଛି ଜଣ ଅଛନ୍ତି ମାନେ କିଛି ବି ପାଣି ସୁବି ଧା ନାହିଁ ସେଠି ଲାଇନ ବି ଏବେ ବି ଗୋଟେ ଗୋଟେ ଗାଁରେ ଲାଇନ ବି ନାହିଁ। ଏବେ ବି ଏମିତି ଅଛି ଯେ ଏବେ ବି ଲାଇନ ନାହିଁ ମାନେ ଭାବ ଆସିକି ଯୁଗ କୋଉଠି ପହଞ୍ଚିଲାଣି କିନ୍ତୁ ଗୋଟେ ଗୋଟେ ଗାଁ ଅଛି ଯେ ଲାଇନ ବି ନାହିଁ।
ତାଠୁ ବେଶୀ ସଫର ହଉଛନ୍ତି ଏଇ
ମୁଁ ଦେଖୁଥିଲି ଫୋନ ଦେଖୁଥିଲି ଏମିତି ଅଛନ୍ତି ମାନେ ଯୋଉମାନେ ଛୋଟ ଶ୍ରେଣୀର ଲୋକମାନେ ସେମାନେ ଅଛନ୍ତି ଉଁ କହନ୍ତି ଯୋଉ ଉ ଛୋଟ ଶ୍ରେଣୀର ଲୋକମାନେ ତାଙ୍କ ପାଖରେ ଲାଇନ୍ ବି ଏପର୍ଯ୍ୟନ୍ତ ପହଞ୍ଚିନି। ସେମାନେ ବହୁତ ମାନେ ପାଣି ବି ପହଞ୍ଚିନି ପାହାଡ ଏରିଆରେ ରହୁଛନ୍ତି। ଆଜ୍ଞା ଆଜ୍ଞା, ବହୁତ ମାନେ କେତେ କଷ୍ଟରେ ସେ ରହୁଛନ୍ତି, ସ୍କୁଲ ସୁବିଧା ବି ନାହିଁ, ତ ସେଇ ଗାଁ ମାନେ ଭାବିଲେ କେତେ କଷ୍ଟରେ ରହୁଛନ୍ତି, ଆମେ ତ ହେଲେ କିଛି ବି ହଉ ପାଣି ତ ପାଉଛୁ। ସେ ନା କିନ୍ତୁ ମୋ କହିବା କଥା ଯଦି ବି ପାଣି କଟ ତାପରେ, ମୁଁ କହିବା କଥା ଯଦି ବି ଆମର ପାଣି କଟ ହଉଛି, ତାହେଲେ ଆମଠୁ ଯାହାର ସୁବିଧା ଅଛି ପାଣିର ସୁବିଧା, ତ ତାଙ୍କଠୁ କାଟିକି ଅନ୍ୟ କୁଆଡେ ପାଣି ଦିଅ। ତାପରେ ସେଠି ପାଣି ତାଙ୍କର ହେଇଗଲେ, ଆଉ କୁଆଡେ ଦିଅ, ପୁଣି ରିଟର୍ଣ ପୁଣି ଆଉଥରେ ପାଣି ଛାଡ଼ ଆଉ ଖାଲିରେ ପାଣି କଟ କରୁଛନ୍ତି, ଖାଲିରେ ଲାଇ କଟ କରୁ ସେଇଟା ବି ଠିକ ନୁହଁ, କିଛି କାରଣ ହଁ ବର୍ଷ ପବନ ଜୋରିଆ ହେଲା, ଲାଇନ କଟା, ସେଇଟା ବିଛି ଅସୁବିଧା ନାହିଁ, କାହିଁ ତାଙ୍କର ସେଇଟା କର୍ତ୍ତବ୍ୟ, ତାଙ୍କର କାମ
ହଁ କିନ୍ତୁ ସବୁଠୁ ବେଶୀ ହଇରାଣ ଏଇ ଘର ରହୁଛନ୍ତି, ବାହାରେ ଯୋଉ ବୁଲୁ କରଛନ୍ତି ଗାଈ କୁକୁର କି ପକ୍ଷୀ ହେଲେ, ସବୁ ଶୁଖି ଯାଉଛି ନା ତାଙ୍କର ଗଡିଆ ପୋଖରୀ ସବୁ ରୋକି ଯାଉଛି ନା ସେମାନେ ବହୁତ ପାଣି ହଁ
ମାନେ ବର୍ଷା ଦିନେ ଦେଖିବି ଲାଇନ କଟିବନି? ବେଶୀ ଲାଇନ୍ କଟିବନି। ଆପଣ ଦେଖିଛନ୍ତି ବର୍ଷା ଦିନେ ବେଶୀ ଲାଇନ୍ କଟିବାର କିନ୍ତୁ ଖରା ଦିନେ ହିଁ ବେଶୀ ଲାଇନ କଟିବାର ମୁଁ ଦେଖେ, ଶୀତ ଦିନେ ତ ଏମ କେତେବେଳେ ବି, କେତେବେଳେ କେମିତି ଦୁଇ କଟେ କିନ୍ତୁ ଶୀତ ଦିନ ମୁଁ କା କଟିବାର ଜାଣିନି, ଶୀତ ଦିନ ଆ ପୁର ଲାନି ଥ କିନ୍ତୁ ଲାଇନ ର କିଛି ବି ଆବଶ୍ୟକ ନାହିଁ, ଶୀତ ଦିନେ ଲାଗ କିଛି ଆବଶ୍ୟକ ହିଁ ନାହିଁ, ଅଛି କିଛି ଏଟା ଏଇ ଲାଇଟ ଦରକାର, କି, ହାଲକା ଯଦି କିଏ ଯଦି ଲଗେଇଲା ଫ୍ୟାନ ଲଗେଇଲା ନ ଲଗେଇଲେ ବି ନାଇଁ କିନ୍ତୁ ଏଇ ଖରା ଦିନେ ବହୁତ ଲାଇନି କଟ ହଉଛି, ଗାଁରେ ବହୁତ ଗାଁରେ ମାନେ ଉ ଆମ ଇଏ ଲୋକଙ୍କ ତା ଛାଡ, ବୟସ୍କର ଲୋକମାମା ନେ ବହୁତ କଷ୍ଟ। ଛୋଟ ତ ଛୁଆ ଗୁଡା ବେଶୀ କଷ୍ଟ, ରାତି ରାତି ଲାଇନ ଆସୁନି, ଶୋଇବା ବହୁତ କଷ୍ଟ। ତାପରେ ବିଞ୍ଚଣା ଯୋଉ, ବିଞ୍ଚଣା ରେ କେତେ ବିଞ୍ଚି ହେଇକି ଶୋଇବେ? ଆଗରୁ ଶଉଥିଲେ ବିଞ୍ଚଣା ରେ
ହଁ, ଏବେ ତ, କହୁଛନ୍ତି ନାଇଁ ବୁଲୁନି ବିଞ୍ଚଣା, ବୁଲୁନି କାପୁନି
ତାପରେ, ସେ ବିଞ୍ଚଣା ଥିଲା ଅଲଗା ଆମେ ଏବେ ଯୋଉ ପ୍ଲାଷ୍ଟିକ ବିଞ୍ଚଣା ମିଳିଲା, ସେଥିରେ କେତେ ପବନ ହଉଛି କହିଲେ?
ସେଟା ତାଳ ପତ୍ରରେ ଇଏ ହେଇଥିଲା, ବୁଣା ହେଇଥିଲା, ସେଇଟା ବଢିଆ ବଡ ବଡ ହଉଥିଲା।
ସେ ବିଛଣା ଆଉ ମିଳୁନି।
ହଁ, ମିଳୁଛି ବି ଯଦି ବହୁତ ପଇସା।
ତାପରେ ସେ ବିଛଣା କୋଉଠି କାଁ ଭାଁ କୋଉଠି ଯଦି କୋଉ ଯାତ୍ରା ପର୍ବ ଯଦି ପଡି କଥା ବିଞ୍ଚଣା ମିଳିବ, ନହେଲେଁ ସେମିତି କିଛି ବିଞ୍ଚଣା ଫିଞ୍ଚଣା ମିଳୁନି।
ହଁ
ହଉ ମ୍ୟାଡାମ, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ହଁ ମତେ ବି ହଁ ହଁ ହ